କଁ କରୁଚ?
ହ୍ୟାଲୋ
ହଁ ମୁଁ କହିଲି କଁ କରୁଚ?
ଏଇ ବସିଥିଲି ଆଉ ଆଉ କଁ କରୁଚ?
ଏଇ ମୁଁ ଏଇ ବୁଲଚି ଆଉ
ରଜ ପାଇଁ କଣ କୁଆଡେ ବୁଲାବୁଲି କରିବାକୁ ଗଲେ ଟିକେ ହୁଅନ୍ତା
ହଁ ଚାଲୁନ ଯିବା କୋଉଠି କି।
କୋଉଠିକି ଯିବା କୁହନି ଆମେ ତ କୁ ଆମେ ଯାଇଥିଲୁ ଯେ ସେଦିନ କେଦାରନାଥ-
ହଁ ମିିନି କେଦା-
ଆ ରଜ ପାଇଁ- ହଁ ଆଉ ରଜ ପାଇଁ କୋଉଠି ଗଲେ ଟିକେ ହୁଅନ୍ତା ରଜ ଘରେ ରହିକି କଣ ଭଲ ଲାଗୁନି
ହଁ ସମସ୍ତେ ମିଶିକି ଚାଲ ଦେଖିବା
ହଁ ଯିବା ଟିକେ ବୁଲିକି ଟିକେ ଆସିବା ରଜରେ ଘରେ ରହିି କଣ କରି
ହଁ ସମସ୍ତଙ୍କ ସହିତ କଥା ହଉନ
ଛିଏ କି କଁ କହିଲ?
ସମସ୍ତଙ୍କ ସହିତ କଥା ହୁଅ ଆଉ କୋଉ ଜାଗାକୁ ଯିବା ସିଲେକ୍ଟ କଲେ ଯିବା ଆଉ
ହଁ ମୁଁ ପଚାରିକି ମୋ ସାଙ୍ଗ ମାନଙ୍କୁ ପଚାରିକି ତମୁଁକୁ କହିବି କୁଆଡେ ଯିବା ଆଉ
ହଁ ଏହି ପାଖକୁ ନହେଲେ ମନ୍ଦିର ଯୋଉ ନୂଆ ତିଆରି ହୋଇଚି ସେଇଠିକି ନହେଲେ ଯିବା
ହଁ ହଁ ହଁ
ଝିଅ ଶୋଇଚି
ଆଉ ଝିଅ ଓହ ଆଜି ତ ସଣ୍ଡେ ଅଛି ଛୁଟି ଥିବ -
ହଁ ଆଜି ତ ଛୁଟି, ଏବେ ଖାଇକି ଶୋଇଲା।
ହ ଓହ ଆଜି ତ ରଇବାର ଛୁଟି ଥିବ ଆଉ।
ଆଉ ଆଜି ରୋଷେଇ କଁ କରିଚ?
ରୋଷେଇ ଆଜି ମାଛ ତରକାରୀ ହେଇଚି ଆଉ ଅଣ୍ଡା ଆମଲେଟ ହେଇଚି।
ହୁଁ। ଓହ, ଆମର ଆଜି ଚିକେନ ହେଇଚି। ମାଂସ, ଅ ହ।
ଆଉ ବାପା ହେରିକା ଅଛନ୍ତି ନା?
ହଁ ବାପା ହେରିକା ଅଛନ୍ତି ପା ରଜ ପରେ ଯିବେ ଆଉ।
ଭାଇ କଣ ହେଲଣି ନା?
ନା ପାଲୋ ଭାଇ ବାହାଘର ହଉନି ସେଇଥିପାଇଁ ବହୁ ଟେନସନ୍। କୁହ ନା ମୁଁ କେତେ ସ୍ୱପ୍ନ ଦେଖିଚି ବାହାଘର ପାଇଁ।
ଆଉ କଣ ଝିଅ ଠିକ୍ ହୋଉନି ନା କଣ?
ନା ଝିଅ ପ୍ରୋବ୍ଲେମ ଏବେ ଦେଖୁନ ନା କେତେ ସଟ।
ହଁ ବା ମୋ ଭାଇ ବାହାଘର ଭୁଲରେ ହଉନି ଝିଅ ମିଳୁନି ଆଉ
କଣ କରିବା କୁହନି? ସେଇଟା ଟେନସନ ସମସ୍ତିଙ୍କର ଆଉ।
ବାପା ନା ମୁଁ କଇଲି ଚିକେନ ଆଜି କିଏ ରୋଷେଇ କରୁଚି?
ନା ଚିକେନ ଆଜି ବାପା ରୋଷେଇ କରିଚନ୍ତି।
ବୋଉର ଆଜି ଛୁ
ଆଇଁଷ ଆସିଲେ ବାପା ରୋଷେଇ କରନ୍ତି ହଁ।
ବାପା ଭଲ ରୋଷେଇ
ଆଇଁସ ଆସିଲେ ବାପା ରୋଷେଇ କର ହଁ ବୋଉ ଠାରୁ ବାପା ଭଲ ରୋଷେଇ କରନ୍ତି।
ବୋଉ କୁ କଇଦେମୀ ରୁଅ।
ହୋଉ କୁଅ। ରୋଷେଇ କିନ୍ତୁ ବାପା କ ନା ବୋଉ ଠାରୁ କିନ୍ତୁ ବାପା ଭଲରେ ରୋଷେଇ କରନ୍ତି।
ଆଉ ବାପଙ୍କ ଯାଇଥାନ୍ତ ନା କ? ମୁଁ କହିଲି ତମ ବାପାଙ୍କ ସାଙ୍ଗରେ ବା କଣ ବହୁ ତମର ଯାଇଥାନ୍ତ ନାଁ କଁ ବାହାରକୁ?
ହାଲୋ।
ତ ବାପାଙ୍କ ସହିତ ଭୁଉଙ୍କର
ହଁ ଯିବାର ଅଛି ପା ଆଣିମି ଡ୍ରେସେ।
ଓହୋ।
ଡ୍ରେସ୍ ଆଣିମି ଆଉ ବାପାଙ୍କକତିକି ବି ସିଆଡେ ଯିବାର ବି ଅଛି।
ଓହୋ। କିଏ ସମସ୍ତେ ଯିବ ନା ନା
ହଁ ଆମେ ସମିସ୍ତେ ସମିସ୍ତେ ଯିମୁଁ। ଏଇ ରଜ ପରେ ପରେ ଭାବୁଥିଲେ ଯିବା ପାଇଁ କଣ କରିବେ ଆଉ ଯଦି ହୁଏ ରଜ ପରେ ବି ସବୁ ଛୁ କିଛି କାମ ତ ନାହିଁ କଣ କରିବୁ ପଳେଇବୁ ନହେଲେ ଆଉ
ସେଇ ଯେ ଖଳା ଗରମ ହଉଚି ୱାଟର ପାର୍କ ଗଲେ
ହଁ ପା। କୁହନା କୁହନା ଯୋଉ ଗରମ ହଉଚି। ହଁ କୁହନା ଭାରି ଗରମ।
ହଁ ଆଗରୁ ସିନା ଚାଳ ଘର ଥିଲା ଟିକିେ ଥଣ୍ଡା ଲ ଲଥିଲା ଏବେ ତ ଟୋଠା ଘର ଭାରି ଗରମ ହେଉଚି ଆଉ।
ହଁ କୋଠା ଘର ତାପରେ ଗଛ ଗୁଛ ବି ରଖୁନାହାନ୍ତି ଘର ପାଖରେ ସବୁ କା
ହଁ।
ଏ ବର୍ଷରୁ ଗରମ ହଉଚି ପ୍ରବଳ।
ହଁ ଲେମ୍ବୁ ହେଇଚି। ଲେମ୍ବୁ ହେଇଚି ଆଣିମି ରୁହ କେତେବେଳେ କରିବା ଫିଷ୍ଟ୍। ନେମ୍ବି କେତେବେଳେ କରିବା ଆଉ।
ଗରମରେ ଲେମ୍ବୁ ପାଣି କରିକି ପିଇବା। ହୁଁ ରଜରେ
ହଁ ହଁ ହଁ ଭଲ କଥା କହିଚ ଭାଉଜ।
ହଁ ଖରାରେ ସମସ୍ତେ ବୁଲିବାକୁ ଆସିବେ ନା ଆମେ ଆମର
ହଁ ହଁ ବଢିଆ ବଢିଆ ଆଇଡିଆ କଥା କହିଚ ସେଇଆ କରିବା। ହଁ। ସତରେ କିନ୍ତୁ ବଢିଆ କଥାଟେ କହିଚ। ହଁ ହଁ ହଁ ଡଙ୍କ ତୋରାଣି କରିକି ଦେଲେ ଭଲ ହବ। ହୁଁ ଖରା ତ ଯୋଉ ହଉଚି ରଜରେ ବି ଭଲ।
ରଜରେ ବେଶିଲୋକ ବୁଲିବେ ନା ହଁ ଖରା ନା
ହୁଁ ରଜରେ ସବୁ ବୁଲିବେ ବୁଲିବେ ଯାହା ବି ହେଲେ ରଜରେ କରିବା ଆଉ।
ଆଉ ତମ ସେପଟେ ବର୍ଷା ଫର୍ଷା ହଉଛି ନା।
ଆଉ ଭାଉଜ କୁଆଡେ ଯିବା କଇବ। ହଁ ବର୍ଷ ବର୍ଷା ହଉଥିଲା ନା ହଁ କାଁଳଉଥିଲା। ହଁ ଯିବା କିନ୍ତୁ ରଜରେ ଏଥର ବୁଲିବାକୁ।
ହଁ ପଡ଼ୁଛି ରବିବାର ସେଦିନ ନନଭେଜ୍ କରିକି ସବୁ ଖା ଖାଇବ। ଆଉ ସୋମବାର କି ମଙ୍ଗଳବାର ଯିବା ବୁଲିବାକୁ ଆଉ।
ହଁ। ବୁଲିବା ତ ପୁରା ସଖାଳୁ ଯିବା ଆସିବା ରାତିକି ଆଉ ହଁ। ହଁ ହଁ ତମକୁ ଭାଉଜ କି ପିଠା ଭଲ ଲାଗେ ଖାଇବା ପାଇଁ।
ମତେ ଇଟିଲି ଭଲ ଲାଗେ ଆଉ ଇଟଲି ଚକୁଳି।
କୁଅ ହ। ହଁ କି ପିଠା ମତେ ମତେ ଏଇ ଯୋଉ କଣ ଉଁ କଣ କଣ ତ ଏଟା ମଣ୍ଡା ପିଠା ଆରିସା ନୁହେଁ ମଣ୍ଡା ମଣ୍ଡା ପିଠା ନୁହେଁ।
ହଁ ହଁ ସୁଜିରେ ହୁଏ।
ମଣ୍ଡା ପିଠା ଆଉ ଗୋଟେ ହଉଛି ହଁ ସୁଜିରେ ହୁଏ ଯୋଉ ମଣ୍ଡା ପିଠା ଆଉ ହଉଛି ଯୋଉ କଦଳୀ ପତ ପତ୍ର ନା ଏଟା କି ପତ୍ର ଗୋଟେ ଉଁ ଏଇ ଏଣ୍ଡୁରି ଏଣ୍ଡୁରି ପିଠା ଏଣ୍ଡୁରି ପି ଆଉ ହଳଦୀ ପତ୍ର ହଁ ସେ ପିଠା ବି ବଢିଆ ଲାଗେ ଆଉ ଚକୁଳି ତ ଏମିତିରେ ସବୁବେଳେ ହଉଛି ଘରେ।
ହୁଁ ଚକୁଳି ତ ସମସ୍ତଙ୍କର ଉଁ ପସନ୍ଦ ଆଉ।
ହୁଁ ଚକୁଳି ପିଠା ଟା ସମସ୍ତତିଙ୍କର ପସନ୍ଦ ବି ହଉଛି ବି ପ୍ରାୟ ହୁଏ।
ତମେ ଶାଢୀ ଫାଢୀ ଆଣିକି ବ୍ଲାଉଜ ଫ୍ଲାଉଜ ତିଆରି କରିସାରିଲଣି ଆଁ କଣ କହିଲ
ନାଁ ବା ବ୍ଲାଉଜ ତିଆରି କରିନି ମୁଁ କହିଲି ତମ ଘି ପିଠା ଭଲ ଲାଗେ ନା।
ହଁ ମତେ ଭଲ ଲାଗେ ଏତେ ପସନ୍ଦ ନୁହଁ ମୋର ଆରିସା ପିଠା ଏତେ ପସନ୍ଦ ନୁହଁ।
ଓହୋ ଏଇ ରଜ ପାଇଁ ଶାଢ଼ୀ ଆଣିବି ମୋର ଗୋଟେ ବ୍ଲାଉଜ ତିଆରି କରିଦବ ନା।
ହଉ ମୋ ମେସିନ ତ ଖରାପେ। ପେ ସେ କୁନାକୁ କହିବ ନହେଲେ ତିଆରି କରିଦବ ମୋ ମେସିନ ତ ଭଲ ନାହିଁ। କୁନା ଭଲ ତିଆରି କରୁଛି ହଁ ମୋ ମେସିନି ଉଁ ଭାଙ୍ଗି ଯାଇଛି ଆମ ଘର ବ୍ଲାଉଜ ଅଛି ମୁଁ କରି ନି କୁନାଲ ଦେଇଦବେ କୁନା ଭଲ ତିଆରି କରଛି।
ଓହୋ ହଉ ହଉ।
ତାକୁ ଦେଇଦବ ସେ ପୁରା ଶୀଘ୍ର ବି କରିକି ଦେଇଦବ। ଯୋଉ ଡିଜାଇନ୍ ଟା ସିଏ କରିଦବ।
ହଉ ମୋତେ ଟିକେ ଡିଜାଇନ୍ ଭାଉଜ କହିବ ନା ମୁଁ ଗୋଟେ କରିମି।
ହଉ ମୁଁ ଫୋଟ ଦେଇକି ପଠେଇମି ଆଉ।
ହଉ।
ଆଉ ତମର ଏବେ ଜନ୍ମଦିନ ଗଲା କଣ କଣ ସବୁ କଲ।
ଜନ୍ମଦିନରେ ତ ଏ ଥରକ ଜନ୍ମଦିନରେ ଏମିତିରେ କିଛି ମନ ବିନ୍ଦାସ ଭଲ ନାହିଁ ନା। କଣ ଜନ୍ମଦିନରେ ସାଙ୍ଗମାନେ ଆସିଥିଲେ ଟିକେ ବୁଲାବୁଲି କରିବା ପାଇଁ ପଳେଇଲୁ ଆଉ।
ହଁ ହ। ଜନ୍ମ ଦିନରେ କଣ କରିଥିଲ ଡ୍ରେସ ନା ଶାଢ଼ୀ ନା କଣ।
ନା ଡ୍ରେସ୍ କରିଥିଲି ଡ୍ରେସ୍ କରିଥିଲି କୁର୍ତ୍ତିୀ।
ହଁ।
କୁର୍ତି କରିଥିଲି କୁର୍ତ୍ତୀ କରିଥିଲି ତାପରେ ରଜ ତ ଆଉଚି ପାଖୁକୁ ନା।
ହଁ।
ରଜରେ ଭାବିଛି ଏଥରକ ଶାଢୀ କରିମି ତାପରେ ଡ୍ରେସ୍ ବି ଗୋଟେ କରିମି ତିିଟା ରଜରେ ତିନିହଳ ଡ୍ରେସ୍ କରିବି।
ହଁ ବାପା ଅଛନ୍ତି କରିଦିଅ।
ହଁ ବାପା ଆସିଛନ୍ତି ସେଇଦୋଷରୁ କରିଦେନି ଆଉ ତିନିଟା ରଜରେ ତିନି ହେଳ ଡ୍ରେସ।
ହୁଁ।
ଆଉ ଲାଷ୍ଟେ ରଜରେ ତଶାଢୀ ଆଉ।
ଝିଆ ଣିଆକୁ ଆଣିଲ ନା?
ନା ପାଉଁଜି ପାଇଁ ଯାଇନେହିଁ ଏଇ ରଜ ଆସିଲାଣି ଯିମି। ଆଣିବାକୁ ଯିମି ଆଣିମି ପାଉଁଜି ସୁନା ରେଟେ ତ ଯେମିତିଆ ଏବେ।
ହଁ ସମାଳି ପାରେ ସେତକରୁଚି ଆଉ।
ହବା। ଆଣିମି ପାଉଁଜି ଯାଇକିନା ଆଣିମି ଆଉ ଗୋଟେ ରୁ ପା ଚେନେ ଅଛି ଆଣିବାରେ ହୁଁ। ସୁନା ଚେନେ ଅଛି ଯେ ଟିକେ ଛିଣ୍ଡି ଜାଇଚି ଆଉ ଗୋଟେ ରୁ ରୁପା ଚେନେଟେ ଆଣିମି ସୁନା ଚେନେଟା ଝଳେଇ ଆଣିଲେ ପିନ୍ଧିଲେ ବି ହବ।
ହଁ।
ହୁଁ।
ଆଉ ତମ ନାନୀ ଖବର କଣ ଭଲ ନା?
ହଁ ହଁ ଭଲ ଭଲ ତା ପୁଅ ଟା ପଡିକି ତା ମୁଣ୍ଡ ଟିକେ ଛିଣ୍ଡି ଯାଇଚି।
ଉହୁଁ ହେ ଏବେ ନୂଆ ଚାଲୁଛି ପଡିଯିବ ଆଉ।
ହୁଁ। ଚାଲୁଚି ତ ଏବେ ନୂଆ ହେଇ ଯୋଉ ଠୁକୁଲୁ ଠୁକୁଲୁ। ହଁ ରଜକୁ କହୁଥୁଲା ତ ଆସିବ ବୋଲିିକି କଣ କରିବ କେଜାଣି। ହେଲେ ଆଇ ସବୁଥରକ ଦୁର୍ଗା ପୂଜାରେ ଆଉଚୁ ଏଥର ରଜରେ ଆଇ ବୁଲିକି ଯିବୁ।
ହଁ ବାପା ହେରିକା ଅଛନ୍ତି ଆସୁ ବୁଲି ବୁଲିକି ଯିବୁ।
ହୁଁ ହଁ ପାଇଚି ତାକୁ। କଣ କରିବ ହଁ ହଁ।
ହଁ ତମେପା ଯାଇଥିଲ ନାଁ ହଁ ପା।
ହଁ ଯାଇଥିଲି ପା ଏଇ ସାବିତ୍ରୀ ଓଷାରେ ସାବିତ୍ରୀ ଓଷାରେ ଯାଇଥିଲି। ପୁଣି କହୁଚି ରଜକୁ ତୁ ଆଇ ମୁଁ ରଜକୁ ଯେଦି ଜିମି ତୁ ପୁଣି ଆସିବୁନେହିଁ। ମୁଁ ଯାଉନି ମୁଁ କହିଲି ତୁ ଆଇ ମୁଁ ଯିମିନେହିଁ।
ତାଙ୍କର ଗୋଟେ ସଣ୍ଢ ହେଇଚି ନା?
କଣ କହିଲ ଭାଉଜ ଆମ୍ବ ନା?
ହଁ।
ହଁ ହେଇଚି ପା।
ହୁଁ ଏବର୍ଷ ଆମ୍ବ ତ ଜୋରେ ଆଉ।
ହଁ। ଆମ୍ବ ତ ଏବେ ଜୋର ପୁରା ଆମ୍ବ ମେଞ୍ଚେ ହେଇଚି ତାଙ୍କ ଗଛରେ ତ ହୁଏ ସବୁଥରକ।
ହଁ ତମ
ହୁଁ ଖଟା ଏଥରକ ହେଇଚି ଆମର ବଢିଆ ଆଚାର ହେଇଚି।
ହଁ।
କୋଳି ଆଚାର ଆମ୍ବ ଆଚାର ଆଉ ଗୋଟେ ଯୋଉ ତେନ୍ତୁଲି।
ହଁ ତେନ୍ତୁଲି କେତୋଳେ କରୁଚ?
ହୁଁ ତେନ୍ତୁଲିଆଚାର ମାମୁଁ ଘରକୁ ଯାଇଥିଲେ ତ ବୋଉ ହେରିକା। ଆଣିଚନ୍ତି ସବୁ ଖଟା ଆଚାର।
ଓ ଆମର ଏଥର କିଛି ବନେଇନି। ଆମର ଆଗ ବର୍ଷ୍ ଆଗ ବର୍ଷର ଅଛି, ହଁ ଆଗ ବର୍ଷର ଅଛି, ଏ‌ ଖାଇଲେନି ଆଉ, ଏଥର କରିନି।
ଓହୋ, ତମେତ ବଢିଆ ଖଟାକର?
ହଁ କରେ, ଏ‌ ବର୍ଷ ତ କିଛି କରିନି। ନାଇଁ ଆରଥରକ ମିକ୍ସ୍ଆଚାର କରିଥିଲି ଥୁଆ ହେଇଚି, ଆମ୍ବଆଚାର ଅଛି, ଆଉ କିଛି କରିନି ଏବ ବର୍ଷ ଆଉ, ଏ ବର୍ଷ ଖାଲି ଆମ୍ବୁଲ
ଓହୋ
ବୁଲ କରିଦେଇଚୁ ଅଳ୍ପ, ଆଉ କିଛି କରିନୁ, ତ ସେଇ ଟାଇମ୍ ରେ ଆମର୍, ଯେତେବେଳେ ପୂଜା ହୁଏ ନା ନା ଭୋଜିଫୋଜି ଆଉ ଟାଇମ୍ ହେଲାନି, କଲିନି।
ଓହୋ। ଆଉ ଜମ୍, ତମ ଜନ୍ମଦିନ କେବେ ଭାଉଜ?
ମୋର ଗଲାଣି, ଗଲାଣି।
ତମ ଜନ୍ମଦିନ ଗଲାଣି? ତମ ଜନ୍ମଦିନ ଗଲାଣି, ତମେ ପାଟି ଫାଟି